ହୁଁ କଣ କରୁଛୁ? ହଲ ହଁ ମୁଁ କହିଲି କଣ କରୁଛୁ?
ସ୍ପିକର ତ ଆସୁନି କାଇଁ?
କଣ କରୁଛୁ କଣ?
ମୁଁ ଏଇଠି ବସିଥିଲି ଆଉ, ପଢାପଢି ଟିକେ କରିଥିଲି।
ଖାଇ ସାରିଲ?
ହଁ।
ହଁ ଭଲ ଅଛି ଆଉ କଣ ସକାଳେ କ୍ରିକେଟ ଖେଳିବାକୁ ଯାଇଥିଲୁ?
ହଁ ସକାଳେ ଯାଇଥିଲି, କିଛି ମିଳିଲାନି ବସି ବସି ଆସିବା କଥା ଆଉ।
ଆଉ ଗେଡ ଭାଇ କଣ କହୁଥିଲା?
ଭିଡ ଏଇ କହୁଛି କଣ କଣା ବରା ଖୁଆଇବ।
ହଁ ଛାଡ, ଆଉ ଆମର ତ ଏପଟେ ଦୀପ୍ତି, ଦୀପକ ଭାଇ ତ ପେଡିରେ କାଲି କଣ କହୁଛୁ କାଲି କୋଉଠି ଯିବା ଏଇଠି ଖେଳିବାକୁ ଆସିବା?
ନା କାଲି ମଙ୍ଗଳା ଯିବା। କାଲି ଆ କାଲି ଆ ଆଜି ଦେଖିଲୁ ଦୀପକ ହେଇ ମୁଁ ଗଲି ମୁଁ କହିଲି ରାହୁଲ ଆଜି ଛ ଛଟା ଖେଳିବୁ। ମତେ କହିଲା ଏଇ ବଲ୍ ଫଲ୍ କିଛି ଦିଆହବନି ତତେ ହେଲା ଆଉ ତୁ କଣ ସ୍ୟାଡେ ଯା ଯାତ୍ରା ପଦାରେ ଖେଳିବୁ ହଁ।
ଦୀ ଦୀପ୍ତି ଭାଇ ଯୋଉ ଭଳିଆ ମାନେ କ କହୁସନ୍ତି ନାଇଁ ତେମେ ଆସିବ ତେମେ ଆମ ସହିତ ଖେଳିବ ଇଏ
ଆରେ ଏ ଏନା ଚାଟିବେ ନା, ଏ ହେତବଳେ ପିଲା ହଉଥିଲା ଯେତେବଳେ ଗୁଇଠା ମାରୁଥିଲେ ଆମୁକୁ ଏଇନା ଯେତେବଳେ ପିଲା ହଉନାହାନ୍ତି ଆମୁକୁ ଚାଟିବେ, ମୁଁ କହୁନଥିଲି ତମକୁ ସେୟା ହବ ମୁଁ ଆ ଷ୍ଟାଟିଙ୍ଗରୁ କହୁଚି ଏଇନେ ଚା ଟିଏ ଆମୁକୁ, ଆସେ ଆସେ ଯେମିତି ହେଲେ ଆସେ।
ଆଚ୍ଛା ହଉ ଆରେ ମୁଁ ବି ସେୟା କହୁଚି ସେପଟ ପଟେ ସେ ସେପଟ ପଟେ ବି ଯେତବଳେ ମିଳିଲେ ବି ସେପଟ ପଟେ ଆମୁକୁ ଏତେ କିଛି ଲାଭ ବି ହଉନି। କଣ ଲାଭ ହଉଚି ଆମେ ତ ସେପଟେ ଗଲେ ଆମେ ସେପଟେ ଗଲେ ସେଇଭଳିଆ ମାନେ ବ୍ୟାଟିଂ ବୋଲିଂ ନାଇଁ, କିଛି ନାଇଁ ନା ସେମତି ଯାଇଚି ଇଏସ ଆଉ ତମ ସ୍କୁଲ କେବେ ଖୋଲିବ, ସ୍କୁଲ କେବେ ଖୋଲିବ?
ହଁ ଯେ ପ୍ରତି ପୂର୍ବ ବର୍ଷ ବି ଚିଏ ମାନେ କଣ କହିଲ ଦି ତିନ ଦିନି ବଢିଥିଲା ତମେ ବି ଜାଣିଚ ଛୁଟି।
ହଁ ବା ଛୁଟି ଯାହେଲେ ବଢିବ ରଜ ସଂକ୍ରାନ୍ତି ଏତେ ଶୀଘ୍ର ଟିଚର ମାନେ ତ ନିଜେ ଆସିପାରିବେନି। ନାଇଁ କା କାଲି ତାହେଲେ ଫାଇନାଲ କଣ କାଲ କାଲି ଫାଇନାଲ କଣ ଆମେ
କାଲି ମଙ୍ଗଳାବାରେ ୱିକେଟ ୱିକେଟଟା ନେଇଯିବା ମୁଁ ୱିକେଟଟେ ନେଇଯିବି ଭାବୁଚି। ଆଉ ମଙ୍ଗଳବାରେ ଖେଳିବା ପ କମ ପିଲା ହଉଚନ୍ତି ସେଠି ଯେତିକି ସେଠି ଯେତିକି ସେଠି ତ କମ ପିଲା ହଉଚନ୍ତି ଓଲଟା। ବୁଝିପାରୁଚ କାରଣ ଏଠି ଯେତିକି ଜଗୁଛନ୍ତି ସେତିକି ବ୍ୟାଟିଂ ମିଳୁଚନ୍ତି। ସେଠି ସେ ଜ ଜଗିକି ପିଲା ବସୁଚନ୍ତି ବାଟିଂ ପିଲା ମାନେ ଏଠି ଅଧିକ ଚାନ୍ସ ଅଛି ମିଳିବାର କିନ୍ତୁ ଚିକୁୁ ଫିକୁ ଏତେ ଡାକିବନି ପିଲା ଡା କିଲେ ଆମୁକୁ ବି କିଛି ମିଳିବନି ଯୋଉ।
ଆମେ ସବୁ ସେଠି ବସିଥିଲୁ ଚିକୁ ମତେ କଣ କହିଲା ଜାଣିଚୁ ଚିକୁ କହୁଚି ତୁ ଆମେ ସେପଟ ପଟେ ଏପଟେ ଖେଳୁଥିଲୁ ତ ମୁଁ ଯୋଉ ତାଙ୍କ ଉପରେ ଯୋଉ ଚିଡିଲି ଗେଡା ହେଇକି ପାଟି କଲି ନାଇଁ ଆମେ ଏପଟେ ଖେଳିବାନି ଆମେ ସେପଟେ ଯିବା ଆମେ ଯା ତ୍ରା ପଡିଆ ଯିବା ସେଠି ଛକା ଛୁଆ ଖେଳିବା ମୁଁ ଯୋଉ ଗେଡା ଭାଇକି ଏମିତି କହିଲି ହେଲା। ଏଇନା ଯଉରା ଏକୁଟିଆ ଏଇନା ଆସିବା ଗେଡ ଏଇନା ଆମ ଉପରେ ଏଇନା ଚିଡି ଚିଡି ହବ ତେମେ ନିଜେ କହିଲ ଆଉ ଦେଖିଲା ବେଳୁ ତମ କଥାବାର୍ତା ଠିକ ନାହିଁ ତେମେ ପୁଣି ଆସି ଏପଟେ ଖେଳୁଚ ହେଲା ସେ ଜୀବନ ବି ଭାଇ ଜାଣିଥିବୁ ସେ ଦିଇମୁହାଁ ଟା ସେ କଥାଟାକୁ ବାଆଁରେଇଦବ। ତ ଭାଇ ଦି ଆଡୁଆ ଏଇନେ ଅସୁବିଧା କୁଆଡେ ଏପଟେ ଖେଳିବୁ ନା ସେପଟେ ଖେଳିବୁ ମୁଁ ବି ଜାଣିପାରୁନି।
ଆମୁକୁ ଯୋଉଟା ସୁବିଧା ହବ ଆମେ ସେଇଟା କଲେ ଭଲ ହବ। ଆମୁକୁ ଏଇଟା ସୁବିଧା ହଉଛି ଏକ ତ ପାଖେରେ ଅଛି କମ ପିଲା ଆସୁଚନ୍ତି ଆଁ ତ ଆମୁ
ଆମୁକୁ ସୁବିଧା ହଉଚି ଯେ କିନ୍ତୁ ସିଏ ଏଇନା କଥା କହିବେ ଦେଖ ଇଏ ଦେଖ ମାନେ ଖାଲି କଥାରୁ ବାହାରି ଯାଉସୁନ୍ତି। ଏପଟେ କହିଲେ ଦେଖିଲାବେଳୁ ସେପଟେ ଖେଳୁଚନ୍ତି ସେପଟେ କହିଲେ ଏପଟେ ଖେଳୁଚନ୍ତି।
ଆରେ ଏଠି ପିଲା ଆସୁନାହାନ୍ତି ବୋଲି ଖେଳୁଚୁ ନା ଏଠି ସେମାନେ ଯୋଉ ପିରାନା ଫିରାନା ମାନେ ସେ ଯୋଉ ଆସୁନାଆନ୍ତି ଆଉ କେହି କମ୍ ପିଲା ହଉଚନ୍ତି।
ସେଇ କଥା ନାଇଁ ଆମ ଷ୍ଟମ୍ପ ଅଛି ଯେ କିନ୍ତୁ ମୁଁ ଭାବୁଚି ଆମେ ଗୋଟେ ବ୍ୟାଟ୍ ଗୋଟେ ନେଇ ଆସିବା ଗୋଟେ କିଣିଦବା।
ଏବେ ତ କିଛି ପଇସା ପତ୍ର ନାହିଁ ହଁ ଯଦି କିଛି ହେଲା ଧୀରେ ଧୀରେ ପଇସା ପତ୍ର କିଣିବା ଆଉ।
ଆଚ୍ଛା ହଉ ମୁଁ ତାଲେ ଚିକୁକୁ କହୁଚି ଚିକୁ ଦେଲେ କିଛିଟା ନେଇଆସିଵା ନହେଲେ କଣ କହୁଚୁ ସେ କହୁଚି ବି ଦବ ବୋଲି।
ହଁ ଚିକୁ ଭାଇଠୁ ଚିକୁ ଭାଇଠୁ କିଛିଟା ପଇସା ଆଣଭାରି ଆଉ ଏଇ ଥିରୁ ଯଦି କିଛିଟା ପଇସା ପତ୍ର ହେଇଗଲା ଯୋଗାଡି ମାସେ ଭିତେରେ ଏ ମାସ ଏଣ୍ଡରେ ଟି କିଣିଦବା ଗୋଟେ ଆଉ।
ହଁ ହଁ ଆଉ ଗୋଟେ କ ଆଉ ଗୋଟେ କଣ କହୁଚୁ କହିଲୁ। ଆରେ ଚିକୁୁ ଶୁଣିଚି ଗୋଟେ ମଜା କଥାଟେ ଚିକୁ କଣ କହୁଚି କହିଲୁ। ହୁଁ ମତେ ଖାଲି କହୁଚି ମୋ ପାଇଁ ଗୋଟେ ମାନେ ଫୋନ କଭର ଗୋଟେ ଅର୍ଡର କରିଦେ ମୁଁ ତୋତେ ପଇସା ଦେଇଦେବି। ମତେ କହୁଚି ଆରଥରକୁ ବି ସେୟା କହିଲା କହିଲା ଏ ଷ୍ଟମ୍ପ ଟା କିଣିବା ସେ ଯଉ ବ୍ଲାକ ଷ୍ଟମ୍ପ ଟା। ସେ ଯୋଉ କିଣାହେଇନି। କହିଲା ତୁ ପଇସା ଦେଇଦେ ଜୀବନ ପଇସା ଟା ମୁଁ ତତେ ଦେଇଦବି ଦେଲାନିବେ ସେ ପଇସା ହିସାବ ହେଇନି ମୁଁ ଦେଇନି ସେ ପଇସା। ମୋର ଆଜି ମନେ ପଡୁଚି ସତ କଥା ସେଦିନ ଯୋଉ କହିଲା ଜୀବନ ପାଇଁ ଷ୍ଟମ୍ପ ଆଣିଦବା ସେ ଇଏ ଷ୍ଟମ୍ପ ଆଣିଦବା ମୁଁ ତତେ ପଇସା ଦେଇଦେବି ମୁଁ ସେଟା ମୁଁ ଅନଲାଇନ ଅର୍ଡର କଲି ମୁଁ ପଇସା ଦେଲି ସେ ପଇସାଟା ବି ମତେ ଦେଇନାହାନ୍ତି ମାନେ କହିବାକୁ ଗଲେ ଷ୍ଟମ୍ପ ଟା ହିଁ ମୋର।
ହଁ।
ହେଲା। କିନ୍ତୁ ମାଗିବିନି ଯେ ମାଗିଲେ ଗୋଟେ କଥା ଖରାପ ହବ ଷ୍ଟମ୍ପ ରଖନ୍ତୁ ମୋର କିଛି ସେଥିରେ କିଛି ନାଇଁ। କିନ୍ତୁ ବ୍ୟାଟ୍ ଯେହେତୁ ବ୍ୟାଟ୍ ପାଇଁ ହେଲେ ଚିକୁ କହିଲେ ପଇସା ଦେଇଦବ ସିଏ କିନ୍ତୁ ତାଙ୍କ ପିଲାକୁ ଡାକିକି ଆଣିବ ଆଉ କଥା କଥାରେ କହିବକି ଏ ମୁଁ ବ୍ୟାଟ ପାଇଁ ପଇସା ଦେଇଥିଲି। ଏତେ କଥା ତାଙ୍କର କିଏ ଶୁଣିବ। ସେମାନେ ମାନେ ଏତେ କଣ ଯେ ଦେଖେଇ ହବ ଗୋଟେ ବ୍ୟାଟ ଆଣିଚି ବୋଲି ଆମେ ବ୍ୟାଟ ଆଣୁନୁ। ଆରେ ମୋର ସିନା ବ୍ୟାଟ ଭାଙ୍ଗିଗଲା ମୁଁ ତ କାହାକୁ କିଛି କହିଲିିନି ବି।
ହଁ ଆମର କେତେ ବ୍ୟାଟ ଭାଙ୍ଗିଲାଣି ସେଇ ଯୋଉ କୋକାପୁରା ହଉ ତା ପୂର୍ବରୁ ଯୋଉ ଗୋଟେ ବ୍ୟାଟ ଆସିଥିଲା
ସେ ଥୋ ବ୍ୟାଟ ତୋ ସେ ଯୋଉ ତୋ ବ୍ୟାଟ ତ ଚୋରେଇକି ନେଇକି ସେଠି ଯାଇକି ସୂତା ବାନ୍ଧି ଖେଳୁଚନ୍ତି ଶୀତିରେ।
କୋଉଥିରେ?
ତୋ ବ୍ୟାଟରେ ଚୋରେଇକିି ନେଇକି ସୂତା ବାନ୍ଧିକି ଖେଳୁନାହାନ୍ତିି।
ମୁଁ ତ ଦେଖିନି।
ଏଇ ଯୋଉ ବ୍ୟ ଭେଜି ଆଉ ତାର ଯୋଉ ସ୍ ସାଙ୍ଗ
ହଁ ହଁ ସିଏ ଗୋଟେ ବହୁତ ପୁରୁଣା ବ୍ୟାଟ କେତେ ଚାରି ପାଞ୍ଚ ବର୍ଷ ପୁରୁଣା ହବ।
ଆଉ ସିଏ ସେଥିରେ ତ ତାକୁ ସୂତା ବାନ୍ଧି ଖେଳୁଚନ୍ତି ବଲ ଫଲ ପକଉଚନ୍ତି ସେଥିରେ ଖେଳୁଚନ୍ତି ସେଥିରେ ତାଙ୍କର ତାଙ୍କର ବଢିଆ ମଜ ଚାଲିଚି ସେଥିରେ। ବଢିଆକି ଖେଳୁଛନ୍ତି ସେଥିରେ। ନାଁ ନାଁ ନାଁ ଆମେ ଆଣିଆ ଗୋଟେ ବ୍ୟାଟ ଆଣିଆ ଆମେ ସେଥିରେ ଖେଳିଆ ଯାହା ବିି ହେଇଯାଉ। ସେ ସେଇଆ ତମ ଲାଇନ ଅଛି ଘରେ?
ହୁଁ ଘରେ ଲାଇନ୍ ଅଛି।
କାଇଁ ମିଛ କଥା କହୁଚୁ ଆମର ଏପଟେ କାଟିଦେଇଚନ୍ତି।
ନା ସତରେ
ଆରେ ଆମର ଏପଟେ କାଟି ଦେଇଚନ୍ତି ସତରେ ଲାଇନ ନାହିଁ ଏ ସି ଚାଲିଚି?
ହଁ ଏ ସି ଚଲେଇକି ବଇଚି ଏଇଠି ଆଉ ତମର କେମିତି ଅଧା
ଏପଟେ ଗରମରେ ଆମେ ବଇଚୁ।
ହୁଁ ଆମର ତ ଅଛି।
ଆଉ ତାହେଲେ ଫାଇନାଲ କରି କହ ଗୋଟେ କାଲି ଟି ଖେଳିଆ କ୍ରିକେଟ
ନା କାଲି ହୁଁମ ମତେ ଆଜି ଆଇଥିଲି ଚାଲି ଚାଲି ଚାଲି ଚାଲି ସତରେ ମାନେ ଆ ଏତେ ହାଲିଆ ଲାଗୁଚି ଆଉ କିଛି ନା ଆଉ ତାପରେ ସେଠି
ତାପରେ ସେପଟେ ନାଇଁ ସେପଟେ ଆକଚୁଏଲି ଗୋ ଗୋ ଟେ ଦୃଷ୍ଟିରୁ ଭଲ ମିଳୁଚି ଯେ କିନ୍ତୁ ମାନେ ଦେଖ ମତେ ଫାଷ୍ଟ ଓଭର ବ୍ୟାଟିଂ ମିଳିଲାନି ବୋଲିଂ ମିଳିଥିଲା ଗୋଟେ ଓଭର ସେକେଣ୍ଡ ଓଭରରେ ମତେ ବ୍ୟାଟିଂ ମିଳିଥିଲା ଖେଳି ପାରୁନି ସେଟା ଅଲଗା କଥା
ଆରେ ଏଠି କଣ ମିଳିବନି ଭାବୁଚୁ ଏଠି କଣ ମିଳିବନି ଏଠି କେତେ ପିଲା କହିଲ? କି ପିଲା ଏ ରାହୁଲ ଖେଳିବ ସେ ଦୀପତି ଦୀପକ ଛଡା ଆଉ କିଏ ଏଇଠି ଆଉଚି? ସେ ଗୋପାଳ ଭାଇ ଗୋଟେ ଅଛି
ଆଙ୍କର କାଁ ଆଙ୍କର କାହାର ଖେଳ ନାହିଁ ମୁଁ ସେଇଟା ବୁଝୁଚିଯେ କିନ୍ତୁ
ସିଟି ସିଠି ସିଠି ତମେ ଯା ସିଟି ତମେ ଯୁଆଡେ ଯିବ ସମସ୍ତଙ୍କ ଖେଳ ଅଛି ସେ କୋତ ଆଜି ଦେଖ କୋତ ଆସିଲାନି କୋତ ବି କାଲି ଆସିବ।
ହୁଁ ହୁଁ ହୁଁ।
ପିଲା ଧରିକି ଆସିବ କୋତ ସେ ଯୋଉ ଆସୁଥିଲେ ସୁକୁଟି ସୁକୁତ ସବୁ ତାଙ୍କ ପିଲା ଆସିବେ ତ ସେଇ ଆମ ପଡିଆରେ ଯେମିତି ଖେଳୁଥିଲେ ସେମିତି ହେଇଯିବ ଆମ ସହ ଲାଭ କଣ ହବ। ପୋଟା ଏ ଯେତିକ ଦିନ ଟିକ କମ୍ ପ୍ଲା ଆସୁ ସେତିକ ଦିନ ଖେଳିବା।
ହଁ ହଁ ହଉ କିନ୍ତୁ ସେତିକି ଦିନ ଖେଳିଲା ଭିତରେ ଏ ଗେଡ ଦେଖିବୁ ଚିଡି ଚିଡି ହବ ଆମ ଉପରେ ଆସିକି ଦେଖ୍ ଚଳିବ କୋଉ ଭଳିଆ ହ ହଁ ଯେ ବ୍ୟାଟ୍ ଟା ତାଙ୍କ ପାଖରେ ନା ସେଇଟା ବ୍ୟାଟ ଗୋଟେ ହେଇଗଲା ଆଉ ମାନେ କାହାକୁ ଡରିଆର ନାଇଁ ଦେଖେ ଏକ ରେ ଶୁଣୁ ଏକରେ ଏକ ରେ ତୋ ପାଖରେ ଷ୍ଟମ୍ପ ଅଛି। ମୋ ପାଖରେ ଏଇନେ ବ୍ୟାଟ୍ ଟା ଆଣିଦବା ଧର ମୋ ପାଖରେ ଅଛି କିଛିଟା ପଇସା ଅଛି ଆଉ କିଛିଟା ପଇସା କଲେକ୍ସନ୍ କରିଦେଲା ମାନେ ଆଉ ଗୋଟେ ବ୍ୟାଟ୍ ଆସିଯିବ। ତୋ ସାଙ୍ଗ କାହାକୁ କହୁନୁ ନହେଲେ କିଏ ଯଦି ମାନେ ଦେଇଦେଲା।
କିଏ ଦବ କହିଲ ଦିବ୍ୟାଂଶୁ କୁ କହିଲେ ହବ ଶହେ ଟଙ୍କା ଖଣ୍ଡେ ଯଦି ଦବ ଦବ।
ବ୍ୟାଟ୍ ଆଣିବା କଥା। ଆଚ୍ଛା ଶହେ ଟଙ୍କାରେ କଣ ହବ ମୋର ଧର ମୋର ଗୋଟେ ପାଞ୍ଚଶହ ଟଙ୍କା ଧ ମୋର
ଖେଳିଆକୁ ଆସୁନ୍ ତାକୁ ସିଏ ଦେଖୁଛୁ ଭୋହି ସାହି ଆସୁଛନ୍ତି ବୋଲି ସିଏ ଆଉ କେହି ଆସୁନାହାନ୍ତି ନା ଆଦିତ୍ୟ ଆସୁଛି ନା ଦିବ୍ୟାଂଶୁ। ସେମାନେ ସବୁ ସେଇ ଗୋଟିଏ ରିଜେନ୍ ଭୋଇ ସାଇ ଆସୁଛନ୍ତି ତାଙ୍କ ସହ ଆମେ ଖେଳିବୁନି ଶୋଧା ଶୋଧି କରୁଛନ୍ତି ତାଙ୍କ ସହ ଖେଳିଲେ ଆମ ପା୍ୟାଣ୍ଡ ଖରାପ ହେଇଯାଉଛି ଏମତି କଥା କହିକି ଆସୁନାହାନ୍ତି କେଇ ଆସୁନାହାଁନ୍ତି। ମୋ ସାଙ୍ଗମାନେ ଏଥିପାଇଁ ହିଁ ଆସୁନାହାନ୍ତି ଆଦିତ୍ୟ ତ କୁଆଡେ ଯାଉନି ଆଉ ସେ ପୁରା ଚେଞ୍ ମାନେ ମୁଁ ମୋ ସହିତ ବି ଆଉ ମିଶୁନି କଥା ହଉନି ଏତେ।
ଛାଡରେ ଭାଇ ଆମର କଣ ନା ନା ଆଦିତ୍ୟର ହେଲା କଣ ସେ ମାନେ ଏମିତି କାଇଁ ଝଗଡ଼ା କାଇଁ କଲା?
ଝଗଡ଼ା କିଛି କରିନି ତ।
ଆଉ ତାହେଲେ ଏମିତି ମାନେ ଆସୁନି ଆଗରୁ ତ ଆସେ
ନାଇଁ ସିଏ ଝଗଡା କିଛି କରିନି ଆରେ ଆକ୍ଚୁଆଲି ତା ଘରେ ତାକୁ ଗାଳି କରୁଛନ୍ତି ଭୋଇ ସାଙ୍ଗ ସହ ଖେଳେ ବୋଲି। ଥରେ ତା ବାପା ଆସିକି କଣ ଦେଖିକି ଯାଇଛନ୍ତି ଘରେ ତା ବାପା ଆସିକି ଛାଡ଼ି ଦେଇ ଯାଉଛନ୍ତି ଯେତେ କେତେ ବେଳେ କେତେବେଳେ ବୁଲିବାକୁ ପଲେଇ ଆସୁଛନ୍ତି ଏପଟ ଦେଖିକି ଯାଉଛନ୍ତି ପୁଅ କଣ କରୁଛି ଗୋଟେ ପୁ
ହଁ ତା ବାପା ସେଦିନ ତା ବାପା ସେଦିନ ଆସିକି ଯୋଉ ଖେଳୁଥିଲେ ଆସିକି ନାଇଁ ଏବେ ଥରେ ତା ବାପାକୁ ଥରେ କହିଲା ନାଇଁ ନାଇଁ ମୁଁ ସେପଟେ ଖେଳିବିନି ମୁଁ ଆଉ ଗୋଟେ ଜାଗା କୁ ଯିବି ସେଟି ଖେଳିବି ସେମିତି କଲେ ହବନି?
ସେମିତି ତାର କିଏ ଆଉ କେଇ ଖେଳ ସାଙ୍ଗ ନାହାନ୍ତି? ସମ୍ବିତ ପାଖକୁ ଯାଏ ସମ୍ବିତ ପାଖକୁ ସେ ଯାଏନି ସମ୍ବିତ ସହ କଥାବାର୍ତ୍ତା ତାର ନାହିଁ ଏତେ ଭଲ ତାପରେ ଦୂର ବାଟ ପଡୁଚି ତାକୁ। ଏଇଟା ପାଖ ତାର ତାପରେ ମୁଁ ତାକୁ ସବୁବେଳେ ଆଣିକି ଆସୁଥିଲି ଯିବାଆଣିଆ ମୁଁ ହିଁ କରେ। ସେ ତାର ଆସେକି କେବେ ସେ ଆସେ ଯେ ମଝିରେ ମଝିରେ କେବେ ଗୋଟେ?
ନାଁ ଏବେ କ ଏବେ ଧର ଆଁ ଏବେ ଧର ଆମେ ତାକୁ ଏଇନା କହିଆ
ତାପରେ ମୁଁ ଯେତିକି ଦେଖିଲି ଶୁଣନ ଯେବେ ଯେ ଯେ ଚାଲି ଚାଲି ଯେତେବେଳେ ଆସିଲା ତାପର ଆସିଲା ପରଦିନ ଆସିଲା ପରଠୁଁ ହିଁ ତାର ପ୍ରୋବ୍ଲେମ୍ ହେଲା।
ହୁଁ।
ବୁଝିପାରୁଛ ନହେଲେ ସେମିତି ଆରାମସେ ଆସୁଥିଲା କିଛି ପ୍ରୋବ୍ଲେମ୍ ନଥିଲା। ନିଜ ଉପରେ କଷ୍ଟ ପଡିଲା ପରେ ସବୁ ବାହାରିଲା ଭୋଇ ସାଙ୍ଗ ସହ ଖେଳିବାକୁ ପଡୁଛି ଏଇଟା କରି
ନା ମା ଏଗୁରା ସବୁ ମତେ ବାହାନା ଲାଗୁଛି ଏଇଟା ସବୁ ବାହାନା। ସେ ନିଜ ଆସିବାକୁ ତାର ଇଚ୍ଛା ନାହିଁ ସେଇ ଯୁଗୁରୁ ଏମିତି କହୁଛି।
ନା ନା ସତରେ ସୋଧା ସୋଧି ଯୋଉ କରୁଛନ୍ତି ନା ତା ବାପା ତାକୁ ଥରେ ଦେଖିକି ଯାଇଛନ୍ତି। କହୁଛନ୍ତି ଏମତିଆ ପିଲାଙ୍କ ସହ ଖେଳୁଚୁ ଏମତି ଏମିତି କଣ ତାକୁ ଘରେ ପୁରା ଦିଇ ଜଣ ବାପା ମା ତାକୁ ଟ୍ୟୁସନ୍ କରିଛନ୍ତି। ସେଇଥିପାଇଁ ସେ ଆସୁନି।
ଆ ୟାଦି ତ ସେଦିନ ଆମେ କପ୍ କଣ ମୋ ସ୍କୋର କଣ କିଛି ପଠେଇଲୁନି କିରେ?
ସମ୍ବିତ ଟି ସ୍ଵିଷ୍ଟଅଫ କରିକି ରଖିଛି ସିଏ ଉଠଉନି ସେ ତ ମତେ ପଠେଇନି ତମକୁ ପଠେଇ ସିନା ମତେ ପଠେଇଲି ସିନା। ଗାଲୁଆଟା ନୁହେଁ କି ସମ୍ବିତଟା।
ହଁ ତାକୁ କହିବୁ ମୋ ସ୍କୋର କାର୍ଡ଼ ପଠେଇବ?
ତମର କଣ ଟୋଟାଲ୍ ତ ଗୋଟେରେ ବାହାରିବ ଆଉ ସେଇଥିରେ ସବୁ ଲେଖା ହେଇଥିବ ଆଉ।
ଓହୋଃ ସେ ଟୋଟାଲେ ତୁ ମାଡ଼େଇଥିଲୁ କେତେ ସେ ମ୍ୟାଚ ରେ?
ମୁଁ କଣ ବାଡେଇଲି ମୋ ନମ୍ବରରେ ଆଉ ଗୋଟେ ପଳେଇଲା। ମୁଁ କେତେ ଭାଇ ମୁଁ ସତରେ ଏକ ରନ୍ ବାଡେଇଛି ରେ।
ହଁ, ଯେ ତୁ ଆଉଟ୍ କେମତି ହେଲୁ? ମୁଁ ସେଇଟା ମୁଁ ବୁ ଗଲି ମୁଁ ପଚାରିବାକୁ ମନ ନାହିଁ ମୋର।
ଆଉଟ୍ ବା ଯୋଉ କଣ୍ଟଭସିଆଲ ନା ବୋଲଡ ହେଇନି। କ୍ୟାଚ୍ ଧରିନି, ହଁ ହଁ ମୁଁ ସେ ଯୋଉ ଲେଗ୍ ସାଇଟ୍ ରେ ଛ କା ମାରି ଦେଇକି ଆଉଟ୍ ହେଇଗଲି। ଲେଗ୍ ସାଇଟ୍ ରେ ଚକା ନଥିଲା ନା।
କଣ ଥିଲାଟି ମୁଁ ଗୋଟେ ମାରି ନଥିଲି ହେଇ ନଥିଲା?
ହେଁ ତମେ ଲେଗ୍ ସାଇଟ୍ ରେ କିଛି ବି କରିନ।
ଓଃ ଲେଗ୍ ସାଇଡ ମାନେ ଯଉ ବାଁ ପଟ କଥା କହୁଛ ଟି? ଓହୋଃ, ଓଃ ସାଡେ ମାରି ଦେଇଥିଲୁ ଛକା ନା? ଚିକୁ ବେଳା ଖରାପ ଷ୍ଟମ୍ପିନ ଟା ହେଇଗଲା ଆଉ।
ଗୋଟେ ଥାାଲା ଥାଲ କରି ଦେଲୁ ଆଉ।
ଓହୋଃ ହଉ ଆଉ ଇଏ କେତେ ମାଇଲା ସମ୍ବିତି?
ସମ୍ବିତି ହଁ ସିଏ ମାରିଛି ତିରିଶ, ଚାଳିଶ ରନ ଖଣ୍ଡେ।
ହଁ, ତମ ଟିମ୍ ପାଇଁ ସିଏ ଗୋଟେ ମାଇଲା, ଆଉ କିଏ ମାରିଛି ତମ ଟିମ୍ ପାଇଁ?
ଆଉ ସେ ଭାଇ ଯୋଉ ଆର ଭାଇ ଜଣେ ଭଲ ପକଉଥିଲେ। ଯିଏ ଫାଷ୍ଟ ବ୍ୟାଟିଂ ହେଇଥିଲା ଓପନିଙ୍ଗି ଯାଇଥିଲେ ଦେଖୁ ଦେଖୁ ଛ କା ମାରିଥିଲେ ।
ଓଃ ହଁ ହଁ ସେଟା ଆକ୍-ଆକ୍ ଆଚୁଲି ସେଇଟା ଛକା ମାରିବାର ଆଉ ଗୋଟେ ରିଜନ କଣ ଜାଣିଚୁ, ମୁଁ ଯୋଉ ପକେଇଲି
ନା ସେ ଭଲ ପ୍ଲେୟାର। ପୁରୀ ଡିଷ୍ଟ୍ରିକ୍ଟ ଲେବଲ ଖେଳିଛନ୍ତି।
ହଁ ମୁଁ ଜାଣିଛି ମ ଆଉ ଛକା କଣ ଗୋ ମାରନ୍ତେନି ମୁଁ ତା ଗୋଡ ପାଖକୁ ପକେଇଲିି ସେ ସେଥିରେ ଛକା ମାରିଦେଲେ। ସେ ପିଚ୍ ଟା ହିଁ ସେଇଭଳିଆଳିେ ଉଚ୍ଚା ନିଚା ହେଇଛି ସେ କଣ ପ୍ଲେନ ହେଇଛି ନା କଣ। ଏଇରେ ହଁ ଲାଇନ୍ ଆଇଲା ହେଲା ମୁଁ ଯାଇଁ ଯାଇଁ ମୁଁ ଆସେ ଆଉ ଟିକେ ପରେ କଲ୍ କରୁଛି। ଲାଇନ ଆସିଲା ରହିଲି ରହିଲି ଆଁ?
ହଉ ହଉ ହଉ। କାଟୁନ।
କାଟୁନ।